ହଁ ସାଙ୍ଗ ନମସ୍କାର କେମିତି ଅଛ?
ଭଲ ତମେ କଁ କରୁଚ?
ହଁ ମୁଁ ବସିଚି, ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି?
ସମସ୍ତେ ଭଲ ଆଉ ଆଉ କଁ ଖାଇଛ କଁ?
ମୁଁ ସକାଳେ ଖାଇଥିଲି ଉପମା ତମେ?
ହୁଁ ହୁଁ ମୁଁ ଖାଇଥିଲି ସୁଜି ହାଲୁଆ।
ଓ ଭଲ ଆଉ ଦିଇଜଣ ସୁଜି ଖାଇଚେ ଆଉ ଆଉ ଏବେ ତ ରଜ ଗଲା, ଆଉ ତମେ ରଜ କେମିତି ପାଳିଲ?
ରଜରେ ସଜବାଜ, ସଜବାଜ ତା ସହିତ ମା ମାନେ ଯୋଉ ପିଠା।
ହଁ।
ତମେ କି ପିଠା କରିଥିଲ ତମ ଘରେ?
ଆମ ଘରେ ହେଇଥିଲା ପୋଡ଼ପିଠା, ଚକୁଳି, ଆଉ ଇଟିଲି ତମର?
ଆମର ହେଇଥିଲା ମୁଆ ପିଠା ଆଉ ହୋଉଛି
ଭଲ ଆଉ। ଆଉ ରଜପାନ ଖାଇଲ କି ନାଇଁ, ଆଉ ରଜପାନ ଖାଇଲ କି ନାଇଁ।
ହଁ ରଜପାନ ଖାଇଚି ତା ସହିତ ଦୋଳି ଖେଳିଚି ବି ତମେ।
ଭଲ ହଁ ମୁଁ ବି ଖାଇଛି ଆଉ ତମେ ରଜରେ କୁଆଡେ ବୁଲିବା ପାଇଁ ଯାଇଥିଲ?
ହଁ ଯାଇଥିଲି ପୁରୀ ଯାଇଥିଲି।
ବା ବୋହୁତ ବଢିଆ କଥା, ଆଉ ପୁରୀରେ କଣ ସବୁ ଦେଖିଲ କଁ କଁ ବୁଲିଲ?
ପୁରୀ ପୁରୀରେ ତ ପୁରୀ ସହରର ମଝିରେ ଅଛି ଜଗନ୍ନାଥ ମନ୍ଦିର। ସେଠି କାଳିଆ ଠାକୁର ବଳିଆ ଠାକୁର ସୁଭଦ୍ରା ଠାକୁର ପୂଜା ପାଉଛନ୍ତି।
ହଁ।
ଆଉ ହଁ ମୁଁ ତ ବୋହୁତ ଥର ପୁରୀ ଯାଇଛି, ଆଉ ତମେ ଜାଣିଚ ତ ପୁରୀ ଆମର ଗୋଟେ ହୋଉଚି ପବିତ୍ର ଆଉ ସୁନ୍ଦର ସହର ଆଉ ୟାକୁ ଆମେ ଜଗନ୍ନାଥ ଧାମ ବୋଲି ବି କହିଥାଉ ନା।
ହଁ।
ଆଉ ଏଠିକି ପ୍ରତିବର୍ଷ ଲକ୍ ଲକ୍ଷ ଲକ୍ଷ ଦର୍ଶକ ଦର୍ଶନ ପାଇଁ ବି ଆସନ୍ତି ଭକ୍ତମାନେ।
ହଁ ପୁରୀର ବାଇଶି ପାହାଚରେ ବି ଅଲଗା ପ୍ରକାର ମହତ୍ଵ ଅଛି।
ହଁ ଠିକ୍ କଥା କହିଲ।
ତା ବିଷୟରେ ବି ବୋହୁତ୍ ଲୋକ ବୋହୁତ୍ ପ୍ରକାର କଥାବାର୍ତ୍ତା କରନ୍ତି।
ହଁ ବାଇଶି ପଛ ପାହାଚରେ ଛୋଟୋ ଛୁଆମାନଙ୍କୁ ଗଡ଼ାନ୍ତି ଯେମିତିକି ଆଉ ହଁ ଆଉ ହଁ ଆଉ ସମୁଦ୍ର ଆଉ ମନ୍ଦିର ଆଉ ସଂସ୍କୃତିକୁ ପୁରୀ କୁ ଏକ ବିଶେଷ ପର୍ଯ୍ୟଷ୍ଟ ପର୍ଯ୍ୟ ଟନ ସ୍ଥଳୀ ଭାବରେ ମାନ୍ୟ ମନା ଯାଇଛି।
ହୁଁ।
ଆଉ ଆମ ପୁରୀ ମନ୍ଦିର ବି ଭାରତର ଗୋଟେ ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ନା କଣ କହୁଚ?
ହଁ ସେଠିକାର ସ୍ଥଳୀ ଅନ୍ୟତମ।
ହଁ ଠିକ୍ କଥା କହିଲ।
ଆଉ ସମୁଦ୍ର କୂଳ ଯାଇଚ ନା କେବେ?
ହଁ ହଁ ମୁଁ ବହୁତ୍ ଥରେ ସମୁଦ୍ର କୂଳ ଯାଇଚି ଆଉ ସେଠି ତ ଯୋଉ ସମୁଦ୍ରର ସୁନ୍ଦର ଢ଼େଉ ଆଉ ତାର ବାଲି ପୁରା ବୋହୁତ୍ ସୁନ୍ଦର ଲାଗେ। ଆଉ ତମେ କେବେ ସମୁଦ୍ର କୂଳରେ ସକାଳର ସୂର୍ଯ୍ୟୋଦୟ ଆଉ ସନ୍ଧ୍ୟାର ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସମୟ ଦେଖିଚ?
ହଁ ବୋହୁତ୍ ସୁନ୍ଦର ଆଉ ଯୋଉ ଆର ଆଳତୀ ହୁଏ ସୂର୍ଯ୍ୟ ଆଳତୀ ସମୁଦ୍ର
ହଁ ସମୁଦ୍ର ଆଳତୀ ହୁଏ ସନ୍ଧ୍ୟାରେ ହଁ ମୁଁ ଜାଣିଛି ହେଲେ ମୁଁ କେବେ ଦେଖି ନେଇଁ।
ମୁଁ ବି କେବେ ଦେଖିନଥିଲି
ହଁ।
ଏଇ ଥର ଫାଷ୍ଟ୍ ଦେଖିଲି।
ବାଃ ବଢ଼ିଆ କଥା ଆଉ ହଁ ଏଇ ଏଇଠି ତ ଆମ ଭଳି ପର୍ଯ୍ୟଟକ ମାନେ ମଧ୍ୟେ ଏଇ ସମୁଦ୍ର କୂଳରେ ଆମେ ବୁଲି ବସି ଥାଉ ବିଶ୍ରାମ କରିଥାଉ। ଆଉ ପ୍ରକୃତିର ମଧ୍ୟ ସୁନ୍ଦର୍ ସୌନ୍ଦର୍ଯ୍ୟକୁ ଆମେ ଉପଭୋଗ ମଧ୍ୟ କରିଥାଉ।
ହୁଁ ସେଠି ରହିବାର ବ୍ୟବସ୍ଥା ବି ଗମେଣ୍ଟ୍ କରିଛି। ସେଇ ତ ଆଉ ବୋହୁତ୍ ସାରା ଜାଗା ବି ଅଛି ରହିବା ପାଇଁ।
ହଁ ଠିକ୍ କଥା କହିଲ। ଆଉ ସେଇଠି ରହିକି ବି ଏ ଆମେ ପୁରୀଟାକୁ ଭଲ ଭାବରେ ଭ୍ରମଣ କରିପାରିବା। ଯେମିତି ଅଭଡ଼ା ଖାଇବା ଆଉ ପୁରୀର ସହରରେ ବୁଲିବା କିଛି ମାନେ କିଣାକିଣି କରିବା ଆଉ ପୁରୀର ପ୍ରସିଦ୍ଧ ଭୋଗ ଖଜା କିଣିବା
ହୁଁ ତା ସହିତ ଆହୁରି ବୋହୁତ୍ ମନ୍ଦିର ବି ଅଛି।
ହଁ ଠିକ୍ କହିଲ ଆଉ ତମେ ପୁରୀ ଯାଇଥିଲ ଡ଼ଙ୍କ ତୋରାଣି ପିଇଲ ନା ନାଇଁ?
ତା କଥା କାହିଁ କହୁଛ ସେ ତ ପୁରା ଅନ୍ୟତମ।
ହଁ ଠିକ୍ କଥା କହିଲ ଆଉ ତାର ଯୋଉ ସ୍ଵାଦ
ଓଡ଼ିଆ ମାନେ ପୁରୀ ଯିବେ ଆଉ ଡଙ୍କ ତୋରାଣି ପିଇବେନି ସେଟା କଣ ହେଇ ପାରିବ?
ହଁ ଏଇଟା କଣ କେବେ ହେଇପାରିବ ହଁ ଠିକ୍ କଥା କହିଚ ତୁମେ। ଆଉ ଆଗୁକୁ ତ ରଥଯାତ୍ରା ବି ଆସୁଛି ନା?
ହୁଁ।
ତୁମେ କେବେ ରଥ ଯାତ୍ରା ସମୟରେ ପୁରୀ ଯାଇଚ?
ରଥ ଯାତ୍ରା ସମ୍ ଟାଇମ୍ ରେ ପୁରୀ ଯିବ ସେଠି ଜଗାକୁ ଦର୍ଶନ କରିବ ତା ଠୁ ସୁନ୍ଦର୍ ଜିନିଷ ଆଉ କିଛି ନାହିଁ।
ହଁ ତମେ ଠିକ କଥା କହିଲ ହେଲେ ତମେ କେବେ ଯାଇଛ ରଥଯାତ୍ରା ସମୟରେ
ମୁଁ ତ ଯାଇଥିଲି ଯାଇନେହି ବାକି ଥରେ ଯାଇଥିଲି ପିଲା ବେଳେ ଯାଇଥିଲି।
ବହୁତ ବଢ଼ିଆ କଥା।
ହେଲେ ମୁଁ କେବେ ଭି ଯାଇନାହିଁ ମୁଁ ସବୁବେଳେ ଛୋଟବେଳେ ହିଁ ଟିଭିରୁ ହିଁ ଦେଖି ଦେଖି ଆସୁଛି ର ରଥଯାତ୍ରା ଆଉ ଏଇଟା ତ ହଉଛି ଆମର ସବୁଠାରୁ ବଡ ଉତ୍ସବ କହୁନ
ହଁ ଓଡିଆମାନଙ୍କର ତ ଏଇଟା ବହୁତ ବଡ ଉତ୍ସବ ଓଡ଼ି ଓଡିଶା କଥା ନୁହଁ ସବୁ ଜାଗାରେ। ଏମିତି କି ବାହାର ଦେଶରୁ ବି ଲୋକ ଆସନ୍ତି। ହୁଁ।
ଏଥିରେ ଯେମିତି ପ୍ରଭୁ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ରଥରେ ବସି ଶ୍ରୀ ଗୁଡିଚାମାନଙ୍କୁ ଯାତ୍ରା କରନ୍ତି। ଆଉ ଏଇ ପବିତ୍ର ଉତ୍ସବରେ ଦେଶ ବିଦେଶରୁ ଅନେକ ଭକ୍ତ ମଧ୍ୟ ଆସିଥାନ୍ତି। ଆଉ ରଥ ଟାଣିବାକୁ ଆମେ ପୁଣ୍ୟ ବୋଲି ମାନିଥାଉ।
ହୁଁ ଆଉ ଗୋଟେ କଥା ଜାଣିଛ ନା ଲକ୍ଷ୍ମୀମାଙ୍କୁ ନେଇ କି ଆସନ୍ତିନି ବୋଲି ରଥରେ ସେଥିପାଇଁ ବି ଗୋଟେ ରୀତିନୀତି ଅଛି। ଲକ୍ଷ୍ମୀ ମା ଆସିବେ ରଥ ଭାଙ୍ଗିବେ
ହଁ।
ଆଉ ଜଗନ୍ନାଥ ବି ତାଙ୍କ ପାଇଁ ରସଗୋଲା ନେଇକି ଆସନ୍ତି। ଆଉ ସେ ଖାଇକି ତାଙ୍କ ରାଗ ଭୁଲିଯାଆନ୍ତି।
ଆଛା ଆଉ ତମେ କୋଉ ରଜରେ ଯାଇଥିଲ ମୁଁ ତ ଯାଇଥିଲି ଦ୍ଵିତୀୟ ରଜରେ ଏ ପୁରୀ, ତମେ? ତମେ ଆଗରୁ ଯାଇଥିଲ ବୋଧେ?
ଓହ ମୁଁ ବିଶ୍, ହଁ ମୁଁ ଶେଷ ରଜରେ ଯାଇଥିଲି। ଆଉ ବଡଦାଣ୍ଡ କଥ ଥା ଜାଣିଥିବ ତ ପୁରୀରେ ସେଇଟା ହେଉଛି ଆମ ରଥର ପୁରା ମୁଖ୍ୟ ପଥ ଆମର। ପୁରୀର ଆଉ ଏଇଥିରେ ଆମର ଯୋଉ ତିନୋଟି ରଥ ଗଡିଥାଏ ସେ ଏତ ପୁରା ରଥ ଟାଣିବା ପାଇଁ କେତେ ସାରା ଭକ୍ତ ଏକାଠି ହୁଅନ୍ତି କହିଲ।
ହଁ ବହୁତ ସେଇ ଟାଇମରେ ହିଁ ଦେଶ ବାହାରୁ ଲୋକ ହିଁ ଆସିକି ବି ଦର୍ଶନ କରନ୍ତି। କାହିଁକି ନା ବାହାର ଲୋକଙ୍କୁ ପୁରୀ ମନ୍ଦିରରେ ଆଲାଉ କରାଯାଏ ନାହିଁ। ପ୍ରବେଶ ମନା ସେଥିରେ
ହଁ ଏ ସବୁ ଦୃଶ୍ୟ ଦେଖିଲେ ଭକ୍ତି ଆଉ ଏକ ହଁ କୁହ?
ତୃତୀୟ ରଜରେ ତ ତମେ ପଳେଇଲ ପୁରୀ ବାକି ମୁଁ ବି ଅନ୍ୟ ଯାଇଥିଲି ବୁଲିବାକୁ, ଗାଁରେ ଦୋଳି ପାନ ଖାଇଲି ବହୁତ ସାରା ଦୋଳି ପଟା ଦୋଳି ଚକ୍ରୀ ଦୋଳି
ଆ ସେ ଏମତି କରିକି ତମେ ତମର ଆନନ୍ଦରେ ରଜ ପାଳିଲ ନାଇଁ କି!
ହୁଁ ଆଉ ଯୋଉ ଇଏ ଭୂମି ପୂଜନ ଲାଷ୍ଟ ଦିନ ଯୋଉ ହୁଏ ନା ନା
ହଁ ସେଇଠି ବସୁମତୀ ମାତାଙ୍କୁ ଆମେ ପୂଜା କରିଥାଉ।
ସେଇ ସେଇଦିନ କାହିଁକି ପୂଜା କରାଯାଇ ଜାଣିଛ?
ଉଁ ନାଇଁ ମୁଁ ଜାଣିନି ତମେ କୁହ
ସେଦିନ ପୂଜା କଲେ ସେଇ ଦିନଠୁ ହିଁ ବର୍ଷା ହୁଏ। ସେଇଟା ଆଗ ବର୍ଷାଙ୍କୁ ଆଗମନା କରାଯାଏ।
ହଁ ଠିକ କଥା କହିଲ ମାଆଙ୍କୁ ପୂଜା କରିକି ବର୍ଷାକୁ ଆଗ ମାନେ ବର୍ଷାକୁ ବର୍ଷାର ଆଗମନ କରାଯାଏ ଆଉ।
ତାହେଲେ ଏଥରର ରଜରେ ଯୋଉ ରଥଯାତ୍ରାରେ ଯିବ ନା ପୁରୀ?
ହଁ ମୁଁ ଭାବିଛି ଏଥରକ ରଥଯାତ୍ରାରେ ପୁରୀ ଯିବି ଆଉ ମହାପ୍ରଭୁ ଙ୍କର ଦର୍ଶନ ମଧ୍ୟ କରିବି ଆଉ ତୁମେ ଜାଣିଛ ଆମର ଯୋଉ ତିନୋଟି ମ ଯୋଉ ମ-ମ ଯୋଉ ଶ୍ରୀଜଗନ୍ନାଥ ଆଉ ବଳଭଦ୍ ଦ୍ର ଆଉ ମା ସୁଭଦ୍ରାଙ୍କ ରଥର ନାମ କଣ?
ନାଇଁ ମୁଁ ତ ଠିକସେ ଜାଣିନି, ତମେ କୁହନି ଜାଣିଛ ନା?
ନା ହଁ, ଆମ ପ୍ରଭୁ ଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ ରଥ ଆଉ ଶ୍ରୀବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ୱଜ ଆଉ ମା ସୁଦଭଦ୍ରାଙ୍କର ରଥର ନାମ ହେଉଛି ଦର୍ପଦଳନ।
ଆଉ ଗୁଣ୍ଡିଚା ମନ୍ଦିର ବିଷୟରେ ତମେ ତ ଜାଣିଥିବ?
ହୁଁ।
ହଁ, ତାଙ୍କୁ ତ ପ୍ରଭୁଙ୍କର ମାଉସୀ ମାଙ୍କ ଘର ବୋଲି କୁହାଯାଏ।
ହଁ, ରଥଯାତ୍ରାର ନଅ ଦିନ ମଧ୍ୟରେ ମାଉସୀ ମା ଘରକୁ ଯାଆନ୍ତି।
ହଁ, ଆଉ ପୋଡ଼ପିଠା ବି ଖାଆନ୍ତି।
ହୁଁ। ରଥଯାତ୍ରା ପୂର୍ବୁରୁ ବି ଯେତେବେଳେ ଉମ୍ ତାଙ୍କୁ ଜ୍ଵର ହୁଏ। ମାଉସୀ
ହଁ ପ୍ରଭୁ ଆମର ଅଣସର ଘରେ ରୁହନ୍ତି।
ହୁଁ।
ଆଉ ତମେ କେବେ ଦେଖିଛ, ଆମେ ଯୋଉ ପୁରୀର ସମୁଦ୍ରକୂଳରେ, ଅନେକ ସମୟରେ ବାଲୁକାଶିଳ୍ପୀମାନେ ଯୋଉ ସବୁ ବାଲୁକା ପ୍ରସ୍ତୁତ କରି ଥାନ୍ତି, ସେଇଟା କେବେ ବହୁତ ସୁନ୍ଦର ଲାଗେନା ଦେ-ଦେଖିଆ ପାଇଁ।
ବହୁତ ସୁନ୍ଦର। ଓଡ଼ିଶାର କୃ-କୃତକାର୍ଯ୍ୟ ସେଇଥିରେ ସବୁ ଦେଖାଯାଏ।
ହଁ, ସେଇଟା ପୁଣି ତ ଆମମାନଙ୍କୁ ଆକର୍ଷିତ ମଧ୍ୟ କରିଥାଏ ନା।
ହୁଁ। ବହୁତ ଭିଡ ବି ଲାଗେ ସେ ଜିନିଷ ଦେଖିବା ପାଇଁ।
ହଁ। ଆଉ ଏବେ ଯୋଉ ଆମେ ପୁରୀ ଯାଇଥିଲେ ରଥ ନିର୍ମାଣ କାର୍ଯ୍ୟ ବି ଚାଲୁଥିଲା ସେଇଟି ଦେଖ ଦେଖିକି ଆମକୁ ବହୁତ ଭଲ ବି ଲାଗିଲା।
ହୁଁ। ଆଉ ଯୋଉ ପୁରୀରେ ଗାଧେଇଛ ନା ଯୋଉ ପୋଖରୀରେ?
ଉମ୍ କଉନା ମୁଁ କେବେ ଗାଧେ ନାଁ, ମୁଁ କେବେ ଗାଧେଇନି। ତମେ?
ନରେନ୍ଦ୍ର ପୋଖରୀରେ ଗାଧେଇଲେ କୁହନ୍ତି ପୁଣ୍ୟ ହବ।
ହଁ, ମୁଁ ସେଇଠି ତାର ପାଣି ପୁରା ଛିଞ୍ଚି ହେଇଛି। ତମେ ଗାଧେଇଛ କେବେ?
ହଁ, ମୁଁ ଗାଧେଇଛି। ତାପରେ ସେଠି ଯୋଉ ଚାପ ଖେଳ ହୁଏ ପ୍ରଭୁ ଜଗନ୍ନାଥ ଚାପ ଖେଳନ୍ତି। ଏଇ କିଛି ଦିନ ତଳେ ତ ଚାପ ପ ଖେଳ ଗଲା
ହଁ ହଁ।
ସାତଦିନ ଧରି ଚାପ ଖେଳ ହୁଏ। ହୁଁ, ତାକୁ ଚନ୍ଦନ ଯାତ୍ରା କୁହନ୍ତି। ମହାପ୍ରଭୁ ଉମ୍ ଡଙ୍ଗାରେ ବସିକି ଚାପ ଖେଳନ୍ତି।
ହଁ, ଠିକ କଥା କହିଲ। ଆଉ ଆମର ଯୋଉ ଜଗନ୍ନାଥଙ୍କର ମନ୍ଦିର ଶିଖରରେ ନୀଳଚକ୍ର ଅ ଉ ବାନା ଉଡ଼ୁଛି ଏହାକୁ ମତେ ଦେଖିକି ବହୁତ ମାନେ ଭଲ ଲାଗେ। ପୁରୀରେ ବି ବହୁତ ସାରା ମାନେ ଅଦ୍ଭୁତ ଆଉ ଚମତ୍କା କାର ଜିନିଷ ବି ରହିଛି। ହଁ, ସେଗୁଡା ସବୁ ଜାଣିଲେ ବି ଭଲ ଇଚ୍ଛା ହୁଏ ଆଉ ମୋର ବି ଇଚ୍ଛା ଅଛି, ଏଇ ବର୍ଷ ରଥଯାତ୍ରାରେ ଯାଇକି ପୁରୀରେ ଶ୍ରୀ ଜଗନ୍ନାଥ ନ୍ନାଥଙ୍କୁ ଦର୍ଶନ କରିଆ ପାଇଁ ଆଉ ରଥ ଥରେ ସବୁ ତିନି ଠାକୁରମାନଙ୍କୁ ଦେଖିଆ ପାଇଁ।
ଆଉ ପୁରୀର ଯୋଉ ରୋଷେଇଶାଳାର, ତାର ଯୋଉ ଅନୁଭବ ସେଠି-ସେଠାରେ ଗୋଟିଏ ଚୁଲିରେ ଛଅ, ସାତଟା ହାଣ୍ଡି ବସେ। କିନ୍ତୁ ପ୍ରଥମ ହାଣ୍ଡିରୁ ଫାଷ୍ଟ ଖାଦ୍ୟ ବାହାରେ, ମହାପ୍ରସାଦ ପ୍ରଥମ। ବାହାରେ, ସେଇଟା ଫାଷ୍ଟ ହେଇକି ବାହାରେ, ସେଇଟା ଗୋଟେ ଆଲୌକିକ ଜିନିଷ।
ଆଉ ଆନନ୍ଦ ଭବନରେ ମିଳିମିଶିକି ଅବଢ଼ା ଖାଇବାର ଯୋଉ ଆନନ୍ଦ! ସେଇଠି କିଛି ବି ନଥାଏ। ଜା ତି ଧର୍ମର କିଛି ବି ଭେଦଭାବ ନଥାଏ, ସମସ୍ତେ ମିଶିକରି ବସିକି ଆନନ୍ଦରେ ଆମେ ଅବଢ଼ା ଖାଇଥାଉ।
ହୁଁ, ଆନନ୍ଦ ବଜାରରେ, ସେଠି ସମସ୍ତେ ବସିକି ଖାଇବେ, ତଳେ ବସିକି ଖାଇବେ। କୌଣସି ପ୍ରକାରର ଚାମଚ ଏସବୁ କିଛିବି ନାହିଁ।
ନା, ସେଥିରେ କିଛି ବି ନଥାଏ ମାନେ ସବୁ ଏକତାର ହିଁ ଆମକୁ ପ୍ରତୀକ ବୋଲି ଆମେ ମାନିଥାଉ। ସମସ୍ତେ
ଆଉ ଗୋଟେ ଜିନିଷ, ଆଉ ଗୋଟେ ଜିନିଷ ଜାଣିଛ ନା? ମହାପ୍ରସାଦ ଯେତେ ଲୋକ ଖାଇଲେବି କେବେବି ସଟ ହୁଏନି।
ହଁ, ହଁ ମୁଁ ଜାଣିଛି ବହୁଥର ଆଉ ହଁ ତମସହ କଥା ହେଇ ବହୁତ ଖୁସି ବି ଲାଗିଲା, ଆଉ ବହୁତ କିଛି ଜିନିଷବି ମୋତେ ଶିଖିବା ପାଇଁ ମିଳିଲା।
ମତେବି କଥା ହେଇକି ବହୁତ ଭଲ ଲାଗିଲା ଆପଣଙ୍କ ସହିତ। ମୁଁ ରଖୁଛି ଜୟ ଜଗନ୍ନାଥ। ଆଜ୍ଞା